ଭଲ ତ
ଏହିପରି ମୁଁ ତମକୁ ପ୍ରଶ୍ନ ପଚାରି ଚାଲିବି ତ ଉତ୍ତର ଦେଇ ଚାଲିବ ଠିକ ଅଛି।
ହଁ ଠିକ ଅଛି ଟିକେ ସହଜ ହେଲା।
ସହଜ ତ ନାହିଁ।
ମାନେ ସେହି ସେଇ ବହିରୁଣ ହେଲେ ବି ଆଉ ଆଉ କିଛି
ଆଉ କିଛି ଆଚ୍ଛା କୁହ ଭାରତର ବର୍ତ୍ତମାନର ରାଷ୍ଟ୍ରପତି କିଏ ଅଛନ୍ତି?
ଶ୍ରୀମତି ଦ୍ରୌପଦି ମୁର୍ମୁ।
ସଠିକ ଉତ୍ତର ସାତ କୋଟିର ଜବାବ ଦେଇଛନ୍ତି।
ଧନ୍ୟବାଦ।
ଦ୍ଵିତୀୟ ପ୍ରଶ୍ନ ଆପଣଙ୍କ ପାଇଁ
ହଁ।
ଯେ ମୋର ନାମ କଣ?
ଲୋପାମୁଦ୍ରା ଦାସ।
ସମ୍ପୂର୍ଣ୍ଣ ସଠିକ ଜବାବ ଦଶ କୋଟିର ଆନ୍ସର ଦେଇ ଉତ୍ତର ଦେଇଛନ୍ତି। ଆଛା ଏବେ ମତେ କୁହ ତୁମକୁ କଣ କଣ ରୋଷେଇ ଆସେ?
ବହୁତ କିଛି।
ଯେପରିକି?
କହିହବନି
ଯେପରିକି ସାଧାରଣତଃ
ହ୍ୟାଲୋ ସୁ ହଁ ଭାତ ଡାଲି ଆଉ ଏଗୁଡା କହିବାକୁ ଟିକେ ମାନେ ହସ ଲାଗୁଛି। ତମେ ଅଲଗା କିଛି ସେଇ ବହିରୁ ହିଁ ଇଏ କର
କିନ୍ତୁ ଏଗୁଡିକ ହିଁ ଆମକୁ ଅନୁଶାସନରେ କୁହାଯାଇଛି କହିବାକୁ।
ଆଉ ତାପରେ ମାନେ ଏଇଟା ବି ତ କୁହା ହେଇଛି ନା ମାନେ ତମର ପରମ୍ପରା ସଂସ୍କୃତି। ପ୍ରକୃତି ବିଷୟରେ ବି ମାନେ ତମେ ତ ତମେ ଏଇଠି ଏଇଠି ରହିଛ ତମେ ତ କୁହ ଏଇଠି କଣ କଣ ସବୁ ଇଏ ପ୍ରସିଦ୍ଧ କଣ ଯାହାବି।
ଭୁବନେଶ୍ଵରରେ
ହଁ
ଭୁବନେଶ୍ୱରରେ ମୁଁ ପ୍ରସିଦ୍ଧ।
ଠିକ ଅଛି ଲୋପାମୁଦ୍ରା ନଗରୀ ବି ଗୋଟେ ଅଛି ସେଇଟା ହି ପ୍ରସିଦ୍ଧ ହଁ
ତ ଆମେ ମାନେ କରୁଛେ ହାସିନା ବି ତ କଲେ ହବ ନା ତ ମାନେ ତା ସହିତ ବି ଯଦି ଆମେ ଏ ମାନେ ଏଇ କଲ ଟା ଯଦି ତାଙ୍କ ସହିତ ବି କିଛିଟା ଇଏ କରିଦବା। ତ ଆମର ତ ବଢିଯିବ ବୋଧେ।
କିଛି ବଢିବନି ତମର ମୋର ଯେତିକି ତାକୁ ମିଶେଇଲେ ବି ସେତିକି। ଠିକ ଅଛି ତ ଆମେ କାହିଁକି ଆଉ କାହାକୁ ମିଶେଇବା ଆମେ ଆମ ଭିତରେ ଗପି ଦବା। କାହିଁକି ନା ଏଇ ସମୟ ତାକୁ ଦେବି ସିଏ ବି ମତେ ସେଇ ସମୟ ଦବ। ଠିକ୍ ଅଛି
ହଁ ହଁ ବୁଝିଲି।
ଆଉ ଯଦି ଏମିତି କରିବାକୁ ତମେ ଭାବୁଥିବ ଯେ ତାକୁ କହିବ ଆମ କାର୍ଯ୍ୟ ପରେ ତା କାର୍ଯ୍ୟରୁ ଆମକୁ ଆଠ ଅ ଟଙ୍କା ଲେଖା ମିଳିବା ପାଇଁ ସେମିତି ହେଲେ ସିଏ ବି ତ ଚାଲାକ୍ କରିବ କହିବ ତମେ ମାନେ ବି ମତେ ସେମିତି ଦିଅ
ହୁଁ ବୁଝିଲି ନା ମୁଁ ସେଇଟା ପାଇଁ କହୁନି ମାନେ ମତେ ଲାଗିଲା କି? କି ଯଦି ଆମେ ମାନେ ମୁଁ ଧର ଏଇନା ତମେ ବ୍ୟସ୍ତ ରହିଯିବ ତ ମୁଁ ତାଙ୍କ ସହିତ ମୁଁ ବ୍ୟସ୍ତ ରହିଲା ବେଳେ ତମେ ତାଙ୍କ ସହିତ ଏମିତି ହେଲେ ତମର ବି ମାନେ ସେଇଗୁଡା ସବୁ ମାନେ କଣ କହିବି ଓଡିଆ ହଉନି ସେଇଟା ହଁ ହଁ ପୁରଣ ହେଇଯିବ।
ଠିକ ଅଛି ହବ କିନ୍ତୁ ସିଏ କଣ କହିଲ ଆମ କାର୍ଯ୍ୟ ଅନୁଯାୟୀ ଯଦି ଆମେ ଦେଖିବା। ଠିକ ଅଛି ତା କାର୍ଯ୍ୟ ଯଦି ସମ୍ପୂର୍ଣ୍ଣ ହେଇପାରୁନଥିବ ସେ ଆମକୁ ଖରାପ ଭାବିବ।
ହଁ ସେଇଟା ବି
ଯେମାନେ ତାଙ୍କ ସ୍ଵାର୍ଥ ଦେଖିକି ମୋ ସହ କଥା ହେଉଛନ୍ତି।
ହଁ ଆଚ୍ଛା ମତେ କହିଲ ଯୋଉ ଏଇଠି ଆସୁଛି ଆମର ଯୋଉ ପରଦାରେ ମାନେ ଯୋଉ ସେଇ ଇଏଟାରେ। ହୁଁ ଏବେ ଦେଖୁ ମାନେ ପାଞ୍ଚଟା ଦେଖାଉଛି ପାଞ୍ଚଟାରୁ ଚାଟା ଏଇଟା ମାନେ ଚାଟା ହେଲା ଆମର ଦେଖଉଛି
ମୋର ଏଇଟା ପାଞ୍ଚ ନମ୍ବର ରେ ଅଛି। ହ୍ୟାଲୋ ଶୁଭୁଛି ତ? ରୋଜା। ସାଙ୍ଗ
ହ୍ୟାଲୋ।
ହଁ ହଁ ଶୁଭିଲା କୁହ।
ହଁ ମୁଁ କହିଲି ମୋର ତାହେଲେ କାହିଁ ଚାରି ଦେଖଉଛି।
କାହିଁକି ନା ମୁଁ କାଲି ଗୋଟିଏ କଲ ଟି ସମ୍ପୂର୍ଣ୍ଣ ବ୍ୟର୍ଥ ଯାଇଥିଲା ମୋର
ଓ ଆଚ୍ଛା ହଁ ହଁ ତମେ ଯେତେବେଳେ କଲ କରିଦେଇଥିଲ ଇଏ ଅସୁବିଧା ହେଇଥିଲା ନା?
ଆଜ୍ଞା ତ ସେଥିପାଇଁ ମୁଁ ତାପରେ ସାଙ୍ଗେ ସାଙ୍ଗେ ଆଉ ଥରେ ମୁଁ ହିଁ କଲି। ତମକୁ କହିଲିନି।
ତମେ ମତେ କହିଦେଇଥାନ୍ତ ମୁଁ ମୋ ଆଡୁ କରିଦେଇଥାନ୍ତି।
କି ଆରେ ଦେଖ କରିଥିଲେ ବି ସେଇ ଏକା କଥା। ତମେ କରିଥିଲେ ତମର ସେଇଟା ସମ୍ପୂର୍ଣ ହେଇଥାନ୍ତା କିନ୍ତୁ ମୋର ଯେହେତୁ ବ୍ୟର୍ଥ କଲା ତେଣୁ ମୁଁ ଆର ମୋର ମାନେ ପରବର୍ତ୍ତୀ ଟା ମୁଁ କରିଦେଲି ସେତେବେଳେ
ତ ମାନେ ଏବେ ବି ଯେ ଆଡୁ ଆଉଥରେ ଏବେ ଯୋଉଟା ଆମେ କଥା ହଉଛି ସେଇଟା ମୋ ଆଡୁ ମୁଁ କରିଥିଲେ ଭଲ ହେଇଥାନ୍ତା ନା? ହ୍ୟାଲୋ ଆଚ୍ଛା ଏମ ଦିଜୁ ଉ ଏଇ ଯୋଉ ପାଞ୍ଚ ଦେଖଉଛି ମାନେ ଥରେ ମାନେ ମୁଁ ମୁଁ ଆଡୁ ଥରେ ତମ ଆଡୁ ଥରେ ହେଲେ ଯାଇକି ଏକ ହବ ଏମିତି ତ?
ମୋ ଆଡୁ ଥରେ ତମ ଆଡୁ ଥରେ କଲେ ଏକ ହବ?
ଆରେ
ହଁ ତମେ ସେଇଟା ଆମେ ପଛେ କଥା ହବା ସେ ବିଷୟରେ କଥା ହେଲେ ଯଦି ଆମର ଅ ସମ୍ପୂର୍ଣ୍ଣ ନ ହେଇପାରେ କାହିଁକିନା ବହୁତ ଥଙ୍ଗଉଛେ ଆମେ ଏଥିରେ
ହଁ। ଆଉ କହୁଥିଲି କି ଉ ଆଉ କେ ମାନେ ଆପରେ
ଆ ପରଟା ହଁ ଆ ପରଟା ତମେ ମତେ କରିଦବ ଠିକ ଅଛି?
ହଁ ହଁ ଠିକ ଅଛି।
ହୁଁ ତାପରେ ମୁଁ ବି ଦେଖିବି ମୋର ନୂତନ କାର୍ଯ୍ୟ ଆସୁଛି କି ନାଇଁ?
ହଁ ହଁ ଠିକ୍ ଅଛି।
ଆଉ ମୁଁ ଭାବୁଥିଲି ମୋର ଉଁ ବ ପରେ ଜ୍ୟ ଫଳାରେ ଆ କାର ଅଙ୍କର ହଳନ୍ତ।
ହଁ।
ସେଇଟା ଏଥିରେ ଲ ରେ ହର୍ସେଇ ଅଙ୍କରେ ହଳନ୍ତ୍।
ହଁ।
କରେଇଲେ ପଛେ ମତେ ମିଳିବ
ଆଚ୍ଛା ଆଚ୍ଛା।
ସେଥିରୁ ମୁଁ ଦେଖିବାକୁ ମଧ୍ୟ ଚାହୁଁଛି ମୋର କେତେ କଣ ହେଲାଣି?
ହଁ ଠିକ ଅଛି।
ମାନେ ଦେଖଉଛି କି ନାଇଁ?
ହଁ ହଁ ବୁଝିଗଲି।
ହୁଁ ଆମେ ଆଜି ସାତଟା ଭିତରେ ସମ୍ପୂର୍ଣ୍ଣ ଭାବରେ ଜଡିତ ରହିବା।
ହଁ ଠିକ୍ ଅଛି।
ଯଦି ନୂତନ କାର୍ଯ୍ୟ ଆସେ ଆଉ ତୁମର ପାଞ୍ଚଟି ସାରିବା ଦରକାର।
ହଁ ହଁ ପାଞ୍ଚଟା ସରିଲେ ମୋର ବି ନୂତନ ମାନେ କାର୍ଯ୍ୟ ଆସିବା ନା?
ହୁଁ ତାପରେ ଭଲସେ ଆରମ୍ଭ କରିବା। ଆଉ ସବୁଦିନ ସବୁ ସାରିବାକୁ ଚେଷ୍ଟା କରିବା।
ଆଚ୍ଛା ଆଜି ଯୋଉଟା ମ୍ୟାମ ଦେଲେ ସେଟା କରିଦେଲା ତ ତମର ମାନେ
ହଁ ହଁ ଯୋଉ ସେଇଟା ପଚାରୁଛ ତ କରି ଚି ବାସ୍ ଖାଲି ମାନେ
ମାନେ ତମର କେତେଟା ଉଁ ଥିଲା ଇଏ କେତେଟା ପ ମାକଣକ
ହଁ ଫର୍ଦ ଥିଲା ଫର୍ଦ ଫର୍ଦ ମୋର ଥିଲା ପ୍ରଥମେ ବାର ଥିଲା। ଆପରେ ଏଇଟା ମିଶିଲେ ବୋଧେ ଚଉଦ ହବ କି କଣ ଭଲସେ
କଣ ତମେ ବ-ବ ଏକାଥରକେ ଏତେ ସାରା ମାନେ ବାରଟା କରି ଦେଇଥିଲ।
କାରଣ ରାଜନୀତି ବିଜ୍ଞାନର ଜଣେ ଏ ଗୋଟିଏ ଅ କଣ କହନ୍ତି ସେଇଟା ଉଁ ସ ଗୋଷ୍ଠୀର ଅ ଗୋଷ୍ଠୀର ପନ୍ଦର ଲେଖାଏଁ କରିଥିଲେ। ଏବଂ ଏହା ପରେ ସେମାନେ ଯଦି ଏ ମ୍ୟମ୍ ଆଜି ଆନେ ଆମ ଶିକ୍ଷୟିତ୍ରୀ ଯେମତି କହିଲେ ସେମତି ଯଦି କରିବେ ତାଙ୍କର ତା ଠାରୁ ଆହୁରି ଅଧିକା ହେବ ଆଉ ତାଙ୍କର ବହୁତ ସୁନ୍ଦର ଭାବରେ ସେମାନେ କରିଛନ୍ତି।
ଏଇଟା କହିଲେ
କଣ କିଏ କହିଲେ ସେମାନେ ତାଙ୍କ ଗୋଷ୍ଠୀ ତାଙ୍କର ଯୋଉଟା କରିଥିଲେ। ସେଇଟା ଆମେ ଆ ଗୋଟିଏ ଉଦାହରଣ ହିସାବରେ ବେଙ୍ଗୁଲି ମୁଁ ଆମେ ସମସ୍ତେ ସେଦିନ ଦେଖିଥିଲୁ ଯୋଉଦିନ ତମେ ଆସିନଥିଲ। ଠିକ ଅଛି ଯେପରିକି କାଲି ହାଲୋ
ହଁ ହାଲୋ।
କଣ କହୁଥିଲ କି?
ହଁ ମୁଁ କହିଲି କି ତାହେଲେ ଆମର କଣ ପାଇଁ ହିଏ ଆଠଟା ନା ସାତଟା କରିଥିଲେ? କିନ୍ତୁ କାଲି ମୁଁ କେତେଟା ତା ଭିତରେ ଆହୁରି ସଂଯୋଗ କରିଛି ହେଲା। ମାନେ ଦିଟା ଖଣ୍ଡେ ସଂଯୋଗ କରିଥିଲି ତ ଆଜି କିନ୍ତୁ ତୁ ମାଂ ଯେତେବେଳେ ଶିଖ ମାନେ କହିଲେ ତ ମୁଁ ତ ଗୋଟେ ତା ଦେହରେ ଆଉ ଗୋଟେ ଇଏ ଆଡ ହେଲା ଭିଡିଓ ଆଡ ହେଲା। ସରି ଭିଡିଓ ସଂଯୋଗ ହେଲା ତାପରେ ଆଉ ଗୋଟେ ମାନେ ଯୋଉଟା ଆମେ ଚାର ଜି ପି ଟି ସହିତ କଥା ହଉ ତାର ଗୋଟେ ଆଡ ହେଇକି ଆମର ଏଗାରଟା ହେଇଛି।
ଆଚ୍ଛା। ଆମର ସେ ସବୁ ମିଶେଇକି ବୋଧେ ଚଉଦଟି ହେବ। ମୁଁ ଗଣି ନାହିଁ ମତେ ସ୍ବାତି କ ଫୋନ କରିଥିଲେ ଠିକ ଅଛି। ମୁଁ ତାଙ୍କ ଫୋନ ଉଠାଇଲି ନାହିଁ ତାଙ୍କୁ ମୁଁ ଅ ଅ କହି ଦେଇଛି ଯେ ମୁଁ ସାତଟା ବେଳେ ତମ ସହ କଥା ହେବି। ତା ଭିତରେ ମୁଁ ଏପଟେ ରହୁଛି।
ହଉ ଠିକ୍ ଅଛି।
ହୁଁ। ଆଉ ହୁଁ।
ନଅ ମିନିଟ ହେଲା ନା? ଆଉ ଆଉ କଣ କୁହ?
କରିଚି ସାଙ୍ଗ ମୁଁ ପଚାରିଲି ଏଇଟା ମୁଁ କରିଛି ବୋଧେ?
ନା ନା ଏଇଟା ମୁଁ କରିଛି।
ତମେ କରିଛ?
ହ୍ୟାଲୋ ହଁ ମୁଁ କରିଛି।
ତମେ ତ ଆ ପୂର୍ବରୁ କଲ ଦିଥର।
ହଁ ଦିଥର ତାପରେ ତମେ କଲ ତାପରେ ସେଇଟା କାଟି ସାରିଲା ପରେ ମୁଁ ମୁୁଁ କଲି।
ହଁ ଭଲସେ ମନେ ପକାଅ କାହିଁକି ନା ପୂର୍ବରୁ ମୁଁ ତମକୁ କହିଛି ସାଙ୍ଗ କାଟ ଏପର୍ଯ୍ୟନ୍ତ ମୁଁ ନାଲି ବଟନରେ ହାତ ମାରିନି ଆଜିର
ତାହେଲେ ଠିକ୍ ଅଛି ଏଇଟା ତାହେଲେ ତମେ କରିଥିବ।
ହଁ କାହିଁକି ନା ମୁଁ କହିଲି ନା ପରେ ମୋର ନୂତନ କାର୍ଯ୍ୟ ଆରମ୍ଭ ହେବ।
ହଉ ଠିକ୍ ଅଛି।
ହୁଁ।
କର କା କାଟିବ ଆଉ ହେଲା ଟାଇମ
ହଁ। ଠିକ ଅଛି।
ପର କଲ ଟା ମୁଁ କରିବି ତ?
ହଁ ହଁ ରହିଲି।